ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଛନ୍ତି?
ମୁଁ ବସିଛି ଆପଣ କଣ କହୁଛନ୍ତି?
ମୁଁ ବି ବସିଛି ଘରେ ଆଉ। ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ?
ସନ୍ଧ୍ୟାବେଳେ ମାନେ ମ୍ୟାଗି ଖାଇଥିଲି ତମେ।
ମୁଁ ଖାଇଥିଲି ଯୋଉ ବରା ହେଇକି ଯାଇଥିଲି ଟିକେ ବାହାରକୁ ତ ଖାଇକି ଆସିଥିଲି ଆଉ।
ଆଚ୍ଛା ଆଚ୍ଛା। ଆଉ କଣ କରୁଛୁ ସନ୍ଧ୍ୟାବେଳେ ଏବେ।
କିଛି ନାହିଁ ବସିଥିଲି କଲ କରିଦେଲେ ଟିକେ ଆଉ।
ଓକେ ଭଲ ହେଲା ତମେ କଲ୍ କଲ ବହୁତ ଭଲ ଲାଗିଲା।
ହଁ ଏତା ସାଙ୍ଗସଥି ହେଲା ଭଲ ଲାଗିବ।
ହଁ ସେଟା ସତ କଥା।
ଆଉ।
ହଁ ସେମିତି ଚାଲିଛି ଆଉ ରଜ କେମିତି ପାଳନ କଲ ତମେ?
ରଜ ତ ସେମିତି ସବୁଆଡେ ଯମ ଚାଲୁଛି ସେମିତି ଚାଲୁଛି ଆଉ ମାମୁଁ ଘରକୁ ଆସିଥିଲି ରଜ ସେଲିବ୍ରେସନ କରିବା ପାଇଁ।
ମୁଁ ବି ଯାଇଥିଲି ମାମ ଘରକୁ ରଜା ସେଲିବ୍ରେସନ ପାଇଁ ତାପରେ ଆସିଛି ଆଉ।
ହଁ।
ଘରୁ କୁ ଗଲେଣି ଭାରି।
ନାଇ ଘର ଏବେ ଘରକୁ ପଳେଇଲେଣି।
ଅ ହଁ କଣ କେମିତି ତମର ସେଠି ହଉଛି ବହୁତ ବଡ ତ ବହୁତ ମାନେ ଏମତି ଡିଜେପିଜ ଆଣିକି ସବୁ କରନ୍ତି ଆପଣଙ୍କ ଆଡେ କେମିତି କଣ ହଉଛି।
ନା ଡିଜିେ ତ ନାଇଁ ବାସ୍ ମାନେ ଦୋଳି ବସା ହେଇଥିଲା ମାନେ ତାସ ଫାସ ଖେଳ ତାପରେ ପାନ ଖାଇବା ରଜ ପାନ ଖାଇବା ବୁଲିବା। ସଜବାଜ ହେଇକି ଭୁଲିବ ଆଉ ସେତିକି ଆଉ।
ଆଉ ରାତିରେ କଣ ଖାଇବ?
ରେ ରୁଟି ଭଜା ଆଉ ତାବେ
ଆମର ତ ଭାତ ହେଇଛି ଆଉ ଡାଲି ଆଳୁ ସିଝା ହେଇଛି। ସେ ଆଉ କଣ ଖାଇବ?
ହଁ। ଆଉ କଣ କରୁଛ ଆମେ ମାନେ ବସିଛ ନା ମାନେ କିଛି କାମ କରୁଛ?
ହୁଁ ବସ୍ କରୁଥିଲେ ସିଲେଇ ନା ସେ କାଲି ସାରିକି ଆସିକି ବସିଛି ଆଉ।
ଓହୋ। ଭଲ କଥା ଆଉ।
ହୁଁ ତମେ କଣ ତମର କଣ ଭଲ?
ନାଇ ଏବେ ତ କଲେଜ ଛୁଟି ଅଛି ଜୁଲାଇ ଏକ ରୁ ଖୋଲିଯିବ କଲେଜ ତ ପଢ଼ାପଢ଼ି ଟିକେ ଦେଖୁଛି ଆଉ। ତମର ସ୍କୁଲ ଫୁଲ ଖୋଲାଲାଣି ନା।
ହଁ ଆମର ଖୋଲିଲାଣି ମୁଁ ଅଛି ତ ଏଠି ଯାଇନି ଗଲାଠୁ କ୍ଲାସ କରିବା ଆଉ।
ଓ ହୋ।
ଖରା ଯୋଉ ଦି ଦିନ ପା ପଡ଼ି ଯାଇଥିଲ ନା ଖରା ଟା। ସେ ଖୋଲା ନଥିଲା। ତ ଖୋଲା ପରେ ହଁ ଯିଏ ଯୁଆଡେ ତ ରହିଯାଇଛି ଆଉ ଯାଇନି ଗଲେ ଟିଉସନ ଯିବୁ ଆଉ।
ହଁ ଠିକ ଅଛି ଆଉ।
ଆଉ କୁଆଡେ ବାହାରକୁ ବୁଲାବୁଲି କରି ଯାଇଛ ନା ନାଇ ଖରା ଦିନ।
ନା କୁଆଡେ ବି ଯାଇହେଲାନି। ଏଇ ଖାଲି ମାମୁଁ ଘରୁକୁ ଯାଇଥିଲି ଏବେ ଆସଛି ଆଉ। ଏ ରଜ ସମୟରେ ହିଁ ଯାଇଥିଲି।
ଆମର ତ ମୁଁ ଯାଇଥିଲି ପୁରୀ ବୁଲି ଯାଇଥିଲି ସେ ଯୋଉ ମେ ମାସ ଆଡକୁ। ମେ ମାସ ଲାଷ୍ଟ ବେଳକୁ ଯାଇଥିଲି।
ସେୟା ଆଉ କୁଆଡ଼େ ବି ଯାଇ ହଁ ପୁରୀ ଯାଇଛି।
ଓହୋ କେତଥର ଗଲେଣି?
ବହୁତ ଥର ଗଲିଣି।
ପୁରୀ ରେ ସବୁ କୋଉ କୋଉ ଜାଗା ବୁଲିଛ ହେଁ।
ହୁଁ। ଏ ଜାଗା ନି ଜଗନ୍ନାଥ। ମନ୍ଦିର ଆଉ ଶ୍ରୀ ଶ୍ରୀମନ୍ଦିର ଆଉ ଆ ସମୁଦ୍ର କୂଳ।
ସେଇଠୁ ତ ସମସ୍ତେ ଯାଆନ୍ତି ଅଲଗା ଅଲଗା ଜାଗା ବି ସବୁ ଅଛି ବୁଲିବା ପାଇଁ। କୁଆଡ଼େ ଯାଇନାହାନ୍ତି?
ନା ଯାଇନି କୋଣାର୍କ ଯାଇ ଆସ ମୁଁ ଯାଇଛି। ପୁରୀ ର ଏତେ ବାଟ ଆଉ ଯାଇନି।
ହଁ -ହଁ।
ତମ ବୁଲିଆ ପାଇଁ ପସନ୍ଦ।
ହଁ ମତେ ବୁଲିଆକୁ ବହୁତ ଭଲ ଲାଗେ। ପରିବାର ସହିତ ନୁହ ସାଙ୍ଗସାଥି ସହିତ ବହୁତ ବୁଲିଆକୁ ବହୁତ ଇଚ୍ଛା। ମୋର ସବୁଆଡେ ମାନେ ବାହାର ବାହାର ଜାଗାକୁ ଯିବା ପାଇଁ ବହୁତ ଇଚ୍ଛା ସବୁଆଡେ ସାଙ୍ଗ ମାନଙ୍କ ସହିତ ମଜାମସ୍ତି କରିବାକୁ ବହୁତ ଇଚ୍ଛା।
ସେଇଟା ତ ସମସ୍ତଙ୍କ ର ଇଚ୍ଛା।
ହଁ। ହେଲେ ଘରେ ଜଣ ଜଣ ଛାଡ ଛାଡିବେନି ଜଣ ଜଣଙ୍କ ଘରେ। ଆମର ସେମିତି କିଛି ନାହିଁ।
ତାହେଲେ ବହୁତ ଭଲ କଥା।
ହଁ ଆମ ଘର ସେମିତି କିଛି ନାହିଁ କି ତୁ ଇଆଡେ ଯିବୁନି ସିଆଡେ ଯିବୁନି ସେମିତି ନାହିଁ ଯୁଆଡେ ଇଚ୍ଛା ସିଆଡେ ଛାଡିବୁ କିନ୍ତୁ ଭଲରେ ଯାଇକି ଭଲରେ ଆସିବା କଥା।
ବହୁତ ବଢିଆ କଥା ଆଉ।
ମୁଁ ତ ପୁରୀ ଯାଇଥିଲି ଉଁ ବସ ରେ ଗଲୁ ଆମେ ଏଠୁ ଢେଙ୍କାନାଳ ଢେଙ୍କାନାଳଠୁ ପୁଣି ଆମେ ଗଲୁ ଭୁବନେଶ୍ଵର ସେଠୁ ଦିଦି ଜଣେ ଥିଲେ ତାଙ୍କୁ ନେଇକି ଯିବା ଭାଇ ଆମେ ପୁଣି ଭୁବନେଶ୍ୱର ବୁଲିକି ପୁଣି ଯାଇଥିଲୁ ପୁରୀ। ଏଇ ଟିକେ ହଇରାଣ ହବାକୁ ପଡିଲା। ତା ସହିତ ଯାଇକିନା ରୁମକୁୁ ଗଲୁ ରୁମରୁ ହୋଟେଲ ନେଇଥିଲୁ ନା। ରୁମକୁ ଯାଇକି ବ୍ୟାଗ ଫ୍ୟାଗ ଥୋଇକି ଆସିଲୁ ସି ବିଚ୍ ଆସିଲୁ ସି ବିଚ ଆସିଲା ପରେ ତାପରେ ସେଠି ଟିକେ ବୁଲାବୁଲି କଲୁ। ଖରାବେଳ ଯାଇଥିଲୁ ଗାଧେଇ ପୁଣି ହେଠି ଗାଧେଇ ଫଟୋ ଫଟ ଭିଡିଓ ଫିଡିଓ କଲୁ। ତାପରେ କୁ ଖାଇ ନଥିଲୁ ଖରା ବେଳ ଟାଇମଟା ଖାଇ ନଥିଲୁ ତାପରେ ଫୁଣି ଆମେ ଖାଇବା ନେଇକି ଏକାଥରେ ତାପରେ ରୁମ କୁ ଗଲୁ। ରୁମକୁ ଯାଇକି ସେଠୁ ଫୁଣି ରୁମକୁ ଖାଇଲୁ ଖାଇକିନା ହେଠୁ ଗାଧୁଆ ପାଧୁଆ ଫୁଣି ଆଉଥରେ ଯାହା ସମୁଦ୍ର ପାଣି ଟା ନା ଗାଧୋଇଥିଲୁ ଲୁଣିଆ ପାଣିଟା ଯେମିତି ହୁଏ ତାପରେ ଗାଧେଇ ପାଧେଇକିନା ଫୁଣି ଆଉ ଥରେ ଖାଇକିନା ଶୋଇଲୁ ଟିକେ ତାପରେ ଆମର ଥିଲା କି ଆମେ ସନ୍ଧ୍ୟାବେେଳୁ ଯିବା ପାଇଁ ଯେ ବହୁତ ବି ଭିଡ ହଉଛି ନା ଶ୍ରୀମନ୍ଦିର
ହଁ ସେଏଟା ସତ କଥା
ହଁ ସେଇପାଇଁ ଆମେ ହେଠୁ ଗଲୁ ସନ୍ଧ୍ୟା ବେଳେ କହିଲୁ ତ ସନ୍ଧ୍ୟା ବେଳକୁ ଆମେ ଠିକ ଉଠିଲୁ ସେଇ ଛଅଟା ବେଳକୁ ଉଠିକି ହେଠୁ ଫୁଣି ଟିକେ ଫ୍ରେଶ ହେଇଗଲୁ ପୁଣି ବାହାରିଲୁ ଆମର ଥିଲା କି ଆମେ ଶାଢୀପିନ୍ଧି ଫାଷ୍ଟ କିନା ପୁରୀ ଯିବାର ଆମର ଆମେ ଆଗୁଆ ଇଏ କରିଥିଲୁ କି ଆମେ ଫଟୋ ଗୋଟେ ଉଠେଇବା ଟିକେ ଜଗା କୁ ଦର୍ଶନ କରି ଆସିବା। ତାପରେ ହେଠଉ ଶାଢୀ ପିନ୍ଧିକି ମାନେ ଆମେ ଯୋଉ ବାହାରି ବୁହାରିକି ଗଲୁ ହେଠୁ ତାପରେ ପୁଣି ଅଟୋ ନେଇକିନା ଆମ ହଲ ଯୋଉ ହୋଟେଲ ରୁ ଶ୍ରୀମନ୍ଦିର ଟିକେ ଦୂର କିନ୍ତୁ ସି ବିଚ ଟା ପାଖ ଥିଲା। ସେଇଟା ପାଖ ଥିଲା କିନ୍ତୁ ଶ୍ରୀମନ୍ଦିର ଟିକେ ଯେହେତୁ ଦୂର ଦୂର ନେଇକିନା ସେଠୁ ତାପରେ ଗଲୁ ଶ୍ରୀମନ୍ଦିର ସେ ଫଟୋ ଫଟ ଉଠେଇଲୁ ଫାଷ୍ଟ ଟାଇମ ଗଲୁ ଆମେ ଭଲସେ ଦେଖି ପାରିଲୁନି କୋଉ ସେ ସବୁ ପଟେ ପୁରା ଜାମ୍ ଥିଲା। ତାପରେ ଗଲୁ ଦକ୍ଷିଣ ଦ୍ୱାର ପଟୁକୁ ହେପଟେ ଟିକେ ଫାଙ୍କା ଥିଲା ସେପଟେ ଗଲୁ କିନ୍ତୁ ବି ଭିତରକୁ ଗଲା ବେଳକୁ ଜାମ ପୁରା ସେଠିକି ଠିକ ରେ ଠାକୁରଙ୍କ ଜଗାକୁ ଦର୍ଶନ କରିହେଲାନି। ତାପରେ ଆସିଲୁ ଭାରି ଆମ ସାଙ୍ଗରେ ଆଉ ଯୋଉ ଦି ଜଣ ଦିଦି ଯାଇଥିଲେ ସିଏ କହିଲେ ଆମେ ଆଉ ଗୋଟେ ପଟେ ଯାଇଥିଲୁ ଆଉ ତମେ ସେଇପଟେ ଚାଲ ଭଲକି ଦେଖିବ ଆମକୁ ଯେମତି କହିଲୁ ତାଙ୍କୁ କି ଆମେ ଦେଖିପାଇଲୁନି ଭଲରେ ପୁଣି ସେଠୁ ଆଉଥରେ ଯାଇକିନା ତାଙ୍କ ସହିତ ପୁଣି ହେଠା କୁ ଗଲୁ ଦେଖିବା ପାଇଁ ଠାକୁରଙ୍କୁ ଯେହେତୁ ଭଲରେ ଦେଖିନୁ ଏତେ ବାଟ ଯାଇଚୁ ହଁ ଏତେ କରିକି ହଇରାଣ ହେଇକି ଠାକୁରଙ୍କୁ ଟିକେ ଭଲସେ ନ ଦେଖିଲେ ଆସି ତ ହବନି ନା
ହଁ ସେଇଟା ସତ କଥା।
ହଁ ତାପରେ ହେଠୁ ଫୁଣି ଗଲୁ ସେଠି ପୁଣି ଠାକୁରଙ୍କଟି ଭଲସେ ପୁରା ଦର୍ଶନ ହେଲା ମନ ପୁରା ଇଏ ହେଲା ଖୁସି ଲାଗିଲା ତା ସୋଉଟୁ ଆସିଲୁ। ଆମେ ଯୋଉ ଦିଥର ଗଲୁ ସେଠି ଆମେ ହଇରା ରାତି ହେଇଗଲା ଆମୁକୁ ଏଗାରଟା ବାରଟା ହେତେବେଳକୁ ହେଲାଣି। ସେ ଏଗାରଟା ବାରଟା ଯେତେ ହେଇଗଲା ଖାଇବାକୁ ଆଉ ସେ ମାନେ କିଛି ବି ହୋଟେଲରେ ଫ୍ ଫାଙ୍କା ନଥିଲା ରେଷ୍ଟୁରାଣ୍ଟ କିଛି ବି ଫାଙ୍କା ନଥିଲା ହେତେବେଳକୁ। ତାପରେ ଫୁଣି ଖୋଜିଲୁ ବହୁତ ହୋଟେଲ ଫୋଟେଲ ଖୋଜିଲୁ ତେଣୁ ଯେମିତି ନମିଳିଲା ପୁଣି ତୁ ଗଲୁ ରୁମକୁୁ ବିସ୍କୁଟ ପାକେଟ ଥିଲା ଆମ ବ୍ୟାଗରେ ସେଇରା ଖାଇକିନା ପୁଣି ଶୋଇଲୁ। ପାଣି ପିଇକି ତାପରଦିନ ଫୁଣି ସକାଳୁ ଉଠ ଠିକିନା ଫୁଣି ଆମର ଗୋଟେ ମାନେ ଯେହେତୁ ଯାଇଚୁ ଜଗା ପାଖକୁ ତାକୁ ତ ଟିକେ ନ ଦେଖିଲେ ଆସି ହବନି
ହଁ ସେଡା ସତ କଥା
ହଁ ତ ପୁଣି ହେଠୁ ସେ ଦିଦି ଘେରିକା ସମସ୍ତେ କଥା ହେଲୁ ଚାଲ ଆମେ ଏକାଥରେ ଏକାଥରେ କେ ବ୍ୟାଗ୍ ଫ୍ୟାଗ ନେଇକି ଚାଲ ଯିବାହାରି ଏକାଥରେ ସେଠି ଯାଉ ଯାଉ ଦର୍ଶନ କରିବା ସକାଳୁ କିଛି ଖାଇନଥିଲୁ ନ ଖାଇବା କୁ ହେଠୁ କଥା ହେଲୁ ତାପରେ ସେଠୁ ଗାଧୁଆ ଫାଧୁଆ କରିକି ହେଠୁ ଗଲୁ ଫାଷ୍ଟ ଶ୍ରୀମନ୍ଦିର ଗଲୁ ସେଠି ବହୁତ ସେ ଦିନ ଭିଡ ଥିଲା ତାପରେ ସେଠି ଯାଇକିନା ଜଗା କୁ ଟିକେ ଦର୍ଶନ କଲୁ ଟିକେ ଫଟୋ ଫୁଟି ଚାରିପଟେ ବୁଲେଇକି ଟିକେ ଉଠେଇଲୁ। ଭଲସେ ଉଠଉଥିଲା ତା ପରେ ହେ ସେ ଦିନରେ ତ ଚାରିଆଡେ ଟିକେ ଭଲସେ ବୁଲି ଫଟୋ ଉଠେଇଲୁ ଭିଡିଓ ଫିଡିଓ କଲୁ ହୁଁ ତାପରେ ତ ଆସ ଥିଲୁ ଉ ଖାଇବା ପାଇଁ ଆସିଲୁ ଖାଇକି ତାପରେ ଆମର ସେଦିନ ବି ଟ୍ରେନ ଲେଟ ହେଲା ନଥିଲା ସେ ଆସିବା ପାଇଁ ହଁ ବସ୍ ଗୋଟେ ଥିଲା ସେଟାରେ ତାପରେ ଏତେ ଟାଇମ ପାଖରେ ଆଉ ପଇସା ବି ନଥିଲା କିନ୍ତୁ ଆସିଲୁ ତଥାପି ଜଗା ପାଖକୁ ଯାଇଛି ସେ ତ ହଇରାଣ ହବୁନି ଆସିଲୁ ତାପରେ ସେ ବସ ଟଠୁ ଆସିକି ପୁଣି ଏଠୁ ଭୁବନେଶ୍ଵର ଆସିଲୁ ଆରି ଭୁବନେଶ୍ଵରୁ ପୁଣି ହେଠୁ ଟ୍ରେନ ଧରିକି ପୁଣି ଢେଙ୍କାନାଳ ଢେଙ୍କାନାଳୁ ପୁଣି ବସରେ ଆସିଲୁ ଘରକୁ
ଭଲ ହୁଁ ଟିକେ ହଇରାଣ ହେଇଗଲ ଆଉ
ହଁ ଏମିତି ସବୁ ହଇରଣ ହବାକୁ ପଡିବ ଫାଷ୍ଟ ଫାଷ୍ଟ ତ ଜଗା ତ ପରୀକ୍ଷା ନବ
ହଁ ସେଇଟା ସତା କଥା ହୁଁ।
ମୋର ଗୋଟେ ଛୁଆର ଇଚ୍ଛା ଥିଲା କି ମୁଁ ପୁରୀ ଯିବି ବୋଲି କେବେଠୁ ମୁଁ ସବୁବେଳେ ଜଗା ଡାକେ ମତେ କେବେ ଡାକୁନୁ ସମସ୍ତଙ୍କୁ ମୋ ସାଙ୍ଗସାଥି ଡା ଚୁ ମତେ କେବେ ଡାକୁନୁ। ଏମିତି ସବୁବେଳେ କହେ। ଡାକିଲା ଦେହତୁ ଆଉ କିଛି ଇଏ ନାହିଁ ଆଉ। ହଉ ତାହଲେ